ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି।
ହଁ ଏ ବସିଚ୍ଛି ଆଉ।
ହଁ।
ନା ଆମ ସେଦିନ ବହୁତ ପ୍ରକାର ଅସୁବିଧା ହେଲା ଆଉ ଆମେ ସେଥି ଟିକେ ଆଶ୍ରୟ ନେଲୁ ଆଉ। ଓ ଆମେ ବାଟରେ ଆସୁଥିବା ସମୟରେ ଆଶ୍ରୟ ନେଲୁ ସେଠୁ ଆଶ୍ରୟ ନେଇକି ମେଘ ଛାଡିଲା ଯେତେବେଳେ ସ ସାତଟା ବାଜିଗଲାଣି ସାତ ଯେହେତୁ ବାଜିଗଲାଣି ସନ୍ଧ୍ୟା ପହର ଆମେ କଣ କଲୁ ନା ଆ ଚା ପାଞ୍ଚ କପ୍ ଆଣିଲୁ
ହଁ।
ଆଉ ସେ ସାଙ୍ଗ ଯିଏ ସବୁ ଧୂମପାନ କରନ୍ତି ସବୁ ଧୂମପାନ କଲେ ମୁଁ ସେ ସବୁ ଅଭ୍ୟାସ ନାହିଁ ଦୁଇ ଜଣ ସାଙ୍ଗ ଧୂମପାନ କଲେ
ସେ ସବୁ କରିବା ଧୂମପାନ କରିବା ଇଏ ଏସବୁ ଖରାପ କିନ୍ତୁ ଏବେ ଯେଉଁ ସବୁ ଜେନେରେସନ୍ ଅଛି। ସେ ସବୁ ଯୋଉ କରୁଛନ୍ତି ସେ ତାଙ୍କୁ କେହି ବୁଝେଇବା ପାଇଁ ନାହାଁନ୍ତି। ତାଙ୍କୁ କେହି ଆମ ରୁମରେ ମୁଁ କହୁଛି। ମୋ ରୁମରେ ମୁଁ କହୁଛି, ଆମ ରୁମରେ କଣ ହଉଛି ମୁଁ ହଷ୍ଟେଲରେ ରହୁଛି ଆମ ରୁମରେ କଣ ହଉଛି ନା ଆମ ରୁମରେ ସବୁ ବି ଟେକ କରୁଛି ମୋର ଡିପ୍ଲୋମା ପିଲା ବି ଅଛନ୍ତି ଡିପ୍ଲୋମା ଯେ ସିନିୟର୍ ସେ କଣ କରୁଛନ୍ତି ନା ଆଙ୍କର ଏମିତିଆ ଗୋଟେ ଆଦତ ଅଛି କି ମାନେ ସେ ମାନେ ଧୂମପାନ କରିବେ ପଢିବାକୁ ବସିବେ। କରିବେ ପଢିବାକୁ ବସି ସେ ଏକାଥର ମାନେ ସେ ନିଶା ଖସିବ ମାନେ ଧୁମ ସେ ନିଶାଟା ଖସିବ ତାପରେ ଯାଇ ସେମାନେ ସବୁ ତାଙ୍କର ମନ ଥିବ। ଏମିତି ନାହିଁ କି କିଛି ମନ ନଥିବ ତାଙ୍କର ଏଇ ଏ ଠୁ ଜେଡ ସବୁ ମନ ଥିବ କିନ୍ତୁ। ଆପଣ ଯଦି ଯୋଉଠି ତାଙ୍କୁ ଯୁଆଡେ ପଚାରିବେ ସେ ପେଜ ସହ ତମକୁ ଆନ୍ସର କହିଦେବେ। ଏମିତିଆ ତାଙ୍କର କଷ୍ଟ ହଁ ମାନେ ଭଲ ପାଠ ମାନେ ଟପର ସେ କଲେଜ ର। କଲେଜ ଟପର ସେ ନିଶାସକ୍ତ ନେଇକି ପଢେ ସେ।
ହଁ ହଁ।
ହେଲା କିି। ଏଇଭଳିଆ ପିଲା ଯଦି ରହିବେ ଯଦି ନିଶା ନ ନେଇକି ଯଦି ପଢ଼େ ନିଶା ନେଲେ କଣ ହୁଏ ତାଙ୍କର। ନା ପୁରା ମାଇଣ୍ଡଟା କନଷ୍ଟାଣ୍ଟ ରୁହେ ମାଇଣ୍ଡ ପୁରା ସ୍ଥିର ରୁହେ। ଅଛି ମାଇଣ୍ଡ ପୁରା ସ୍ଥିର ରହେନା ସେ ଯୋଉଠିକି ସ୍ଥିର ହେଇକି ଅନେଇଥିବେ ତ ଅନେଇଥିବେ। ଆଉ କୁଆଡ଼େ ଯାଏ ନା ଭାଇ ସେଇପାଇ ଆରେ ନାହିଁ ସିଏ କଣ କରେ। ନା ତା ଫାଇଦା ପାଇଁ ତା ଉପକାର ପାଇଁ ସେ ୟୁଜ କରେ ସେ ନାଇଁ କି ସେଟା ଆଦତରେ ଅଛି ଆଦତରେ ନାଇଁ। ଆଦତରେ ଏବେ ଆରେ ଦେଖନ୍ତୁ ଯଦି ଏଇଟାକୁ ବାରମ୍ବାର ବାରମ୍ବାର କରି କରି ଚାଲୁଛି, ଏବେ ଯୋଉ ତିନି ବର୍ଷ ହେଲା ସେ କରୁଚି। ସବୁଦିନ ପଢିବା ପାଇଁ କରୁଛି। ସେ ପଢିବା ପାଇଁ କରି, କରି, କରି, କରି ଗୋଟେ ଜିନିଷକୁ ବାରମ୍ବାର, ବାରମ୍ବାର କରି, କରି ସେଇଟା ତାର ଅଭ୍ୟାସରେ ପରିଣତ ହେଇଗଲା।
ହଁ।
ସେ ଯାହା ଫଳରେ କି ଖରାପ ବାଟକୁ ପଳେଇଲା। ସେ କଣ ଆମେ ଜାଣିଛୁ କଣ ନା ସେ ଭଲ ପାଇଁ ତାକୁ ୟୁଜ କରୁଛି।
ହଁ ନିଜେ ନିଜେ ନ ଚାହୁଁଥିବା ବାଟକୁ ନିଜେ ନ ଚାହୁଁଥିବା ବାଟ ବାଟକୁ ସେ ଧୀରେ ଧୀରେ ତାର ଆଦତରେ ଆଦତରେ ପରିଣତ ହୋଇଗଲା ଆଉ।
ହଁ ତାପରେ କଣ ହେଲା ନା ମା ବାପା ତ କିଛି ଜାଣି ନାହାନ୍ତି। ପୁଅ ଆମର ଏଇଠି ମାଆ ବାପା ଖାଲି ପଇସା ଦେଲେ ପୁଅ ଆମର ପଢ଼ିଲା ନ ପଢିଲା କଣ କରୁଛି କଣ ନାହିଁ ଆଉ ତ ଏଠି ନାହାନ୍ତି। ଇଏ ତ ଆମ ଆମର ଯୋଉ ୱାଡେନ୍ ଫାଡେନ୍ ଯିଏ ଅଛନ୍ତି ସବୁ ୱାଡେନ୍ ସବୁ ଯିଏ ଅଛନ୍ତି। ତାଙ୍କର ତ କିଛି ନାହିଁ। ତାଙ୍କର ପିଲା ଗଲେ କେତେ କେତେ ନଗଲେ କେତେ, ରହିଲେ କେତେ, ନ ରହିଲେ କେତେ, ତାଙ୍କର କିଛି ନାହିଁ।
ହଁ ତାଙ୍କୁ କିଛି
ଦେଖିବେ କିଛି ଫରକ ପଡ଼େନି।
ହଁ।
ଏଠି ତମେ ଆପଣ ଦେଖିବେ କି ଯେପର୍ଯ୍ୟନ୍ତ ତମେ ଆପଣ ଥିବେ ଆମର ଛୋଟ ପିଲା ହେଇକି ଥିବେ ସେ ପର୍ଯ୍ୟନ୍ତ ଆପଣଙ୍କର କେୟାର ନିଆ ହଉଥିବ। ଯେପର୍ଯ୍ୟନ୍ତ ଦଶମ କ୍ରସ କରିଯିବେ ହଷ୍ଟେଲ ରୁ ସେତେବେଳେ ଆପଣଙ୍କୁ ଆପଣଙ୍କୁ ନିଜ କେୟାର ନେବା ପାଇଁ ପଡିବ। ଦୁନିଆ ଟା ନିଜେ ଦେଖିବା ପାଇଁ ପଡିବ। କି କୋଉ ଭଳିଆ ଦୁନିଆ ଟା କଣ ଚାଲୁଛି କଣ ନାହିଁ ସେଟା ନିଜେ ନିଜକୁ ଦେଖିବା ପାଇଁ ପଡିବ। ଯଦି ଆପଣ ଥରେ ବି ଯଦି ନିଶାଶକ୍ତ ଆଡକୁ ପଳେଇଲେ ସେଇଟା ତାହେଲେ ବର୍ବାଦ ହେଇଗଲେ। ଆପଣ ଏମିତି ନାହିଁ କି ନିଶା ସକ୍ତ ଯାଇଁକି କେହି ଫେରି ନାହାନ୍ତି। ଏମିତି ବି ଫେରିଛନ୍ତି ନିଜ ଉପରେ ଡିପେଣ୍ଡ କରେ। କି ହଁ ତମେ ଫେରି ପାରିବ କି ନ ଫେରି ପାରିବ।
ଯୋଉ ସବୁ କହୁଛନ୍ତି ହେଇ ମତେ ସେ ସେ ବାଟକୁ ନେଇଗଲା। ଏଇଟା ଭୁଲ କଥା। ଯାହାର ଇଚ୍ଛା ନ ଥିବ ଯାହାର ଇଚ୍ଛା ନଥିବ ସେ ବାଟକୁ ଯିବାକୁ ସେ ଆଦୌ ଯିବନି। କେହି କାହାକୁ ଘୋଷାରିକି ନେଇ ପାରିବନି। ଯଦି ମୋର ଇଛା ନାହିଁ ସେ ବାଟ ଟକୁ ଯିବାରେ ତାହେଲେ ମୁଁ କଣ ମ ମତେ କଣ ସେ ଘୋସାରିକି ଜଣେ ମାଡି ବସିକି ସେ ଜିନିଷଟି କରେଇଦବ।
ସିଏ ଆପଣ ଯେଉଁଟା କହିଲେ ସେ କଥା ବି ଠିକ୍ ସେ ରାସ୍ତାକୁ ନେଇଗଲା ଠିକ୍ ଅଛି। ଥରେ ସେ ଡାକିକି ନେଲା ହଁ ସାଙ୍ଗ ହେଇକି ଠିକ ଅଛି। ଏତେ ଜଣ ବାଧ୍ୟ କରୁଛନ୍ତି ଥରେ ପିଇବ। ସେ ବାଇ ମିଷ୍ଟକେ। ହଁ ସେ କେତେ ଜଣ ବାଧ୍ୟ କରୁଛନ୍ତି ହଉ ଠିକ୍ ଅଛି ପିଇଦିଅ।
ହଁ।
ଥରେ ତା ବୋଲି କଣ ଆଦତରେ ପରିଣତ କରିଦେବ ତାକୁ। ସେଇଟା ନିଶାସକ୍ତ ହେଲେ ମାନେ ତମ ଜୀବନ ବର୍ବାଦ। ତାପରେ ବାବା ମା ଙ୍କର ବି ଯେଉଁ ଆଶା ଥିବ ସିଏ ବି ବର୍ବାଦ। ଆସାକ। ମାନେ ତମ ଫ୍ୟୁଚର ବି ମାନେ ଭବିଷ୍ୟତ ବି ଅନ୍ଧାର? ଭବିଷ୍ୟତରେ ଆଉ ତମେ କଣ କରିବ ଯୋଉ ଜବ ବି କରିବ? ସେ ଦେଖିବେ ତମକୁ ଯେ କି ତମେ ନିଶା ଗ୍ରସ୍ତ ଅଛ ତାହେଲେ ସି ଏତେ ଦେବେନି
ହଁ।
ବୁଝିଲେ କି?
ହଁ ନାଇଁ ଆମେ ସେଠୁ କଣ କଲୁନି? ଆମେ ସେଠୁ ଚା ଟିକେ ପିଇଲୁ ଆଉ ଚା ଟିକେ ପିଇଲୁ ଚା ପିଇ ଫିଇ ହେଇଗଲାଣି ସାଢେ ସାତଟରେ ଆସି ଆଉ ମେଘ ବି ଛାଡିଗଲାଣି ଧୁମାଳ ବି କମିବାରେ ଲାଗିଲାଣି ଆମେ ଧୀରେ ଧୀରେ ଧୀରେ ଧୀରେ ଉ ବରି ସେପଟ ଆମର ବରି ଦେଇ ସେପଟ ବାଟ ଦେଇକି ଆମେ ଆଇଲୁ। ଆଉ ସିଆ ବାଟ ଦେଇ।
ଆଉ ଆପଣ ଘରେ କେତେବେଳେ ଆସି
ଯିଏ ଶୁଣୁନାହାନ୍ତି ଯେନ କି ଆମେ ମହାବିନାକ ତଳ ରାସ୍ତାରେ ହେଇଛୁ କଣ ଆଜ୍ଞା ଆପଣଙ୍କୁ କହିବି ଆଉ ମେଘଟି ପୁଣି ଆରମ୍ଭ ହେଇଗଲା।
ହଁ ସେତେବେଳୁ ଆସୁଥିଲେ କି କିଛି ହଉନଥିଲା ମାନେ ମେଘ ଫେଘ କିଛି ହଉନଥିଲା ସିମ୍ପଲ ଥିଲା ରାସ୍ତା।
ନାଇଁ ସେତେବେଳେ ଧୁମାଳ ଆସିଲେ ଆମେ ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିଲୁ ଧୁମାଳ ଟିକେ କମିଲାରୁ ଟିକେ କମିଲାରୁ ଆମେ ଆସିଥିଲୁ ଆସିକି ସେ ବାଟରେ ଚା ଫା ଟିକେ ପିଇଲୁ। ପିଇି ସେଠୁ ବାହାରିକି ଆଇଲୁ ବାହାରିକି ଆସିଲା ବେଳ ମହାବିନାଙ୍କେ ତଳେ ସେ ମେଗ ଫୁଣି ଟିକେ ପକେଇଲା। ଆଉ। ସେ ମେଘ ପକେଇବାରୁ ଆଉ ଆମେ ତ ଘର ପାଖକୁ ରାତି ସାଢ଼େ ସାତଟା ଆଠଟା ବାଜିଗଲାଣି ଆସି।
ହ
ଆଠଟା ପାଖା ପାଖ ରାତି ହେଲାଣି ଆଉ ଆମେ ତ ଘର ପାଖାପାଖି ହେଇଗଲୁଣି ଆଉ ସେଠି କଣ ଠିଆ ହେଉ? ଆମେ କଣ କଲୁ ନା ଆଉ ଉଡେଇକି ଚଣ୍ଡିଖୋଲ କୁ ପଳେଇଆଇଲୁ ଗାଡି ଉଡେଇକି।
ଆଚ୍ଛା ଆଚ୍ଛା।
ଦ୍ରୁତ ଗତିରେ ଦ୍ରୁତ ଗତିରେ ଆମେ ଚଣ୍ଡିଖୋଲକୁୁ ମାଡି ଆସିଲୁ ଆଉ ଯେହେତୁ ଭୋକ ଭୋକ ଟିକେ କଲାଣି ଆଉ ଘରକୁ କଣ ଆସିବା ଆଠଟା ବେଳେ ବି ଆଉ। ଖାଇବାକୁ ହେଇନଥିବ ଏତେ ଶୀଘ୍ର ଆଉ ଆମେ ଦୁଇ ସାଙ୍ଗ ଚିନ୍ତା କଲୁ ଆଉ ଚାଟେ ଟିକେ ଖାଇଦବା। ଚାଟଟା ସେ ନୂଆ ଦୋକାନ ଯେହେତୁ ଦେଇଛି ଚଣ୍ଡିଖୋଲରେ ହଁ ଚଣ୍ଡିଖୋଲରେ ଚା ନୂଆ ଦୋକାନ ଦେଇଛି ଯେହେତୁ ସେ ଏଇନା ଭଲ ଦଉଛି। ନିଜର ନାଁ ନିଜର କ୍ରେଜ ବନେଇବା ପାଇଁ ସେ ଭଲ ଚାଟ ଦଉ
ହଁ ଫାଷ୍ଟ ଫାଷ୍ଟ ଆଉ ଗୋଟେ ଭଲ କଥା କହିଲେ ଫାଷ୍ଟ ଫାଷ୍ଟ ଯିଏ ବନାଏ ନା ସେ ବହୁତ ଭଲ ଦିଏ ମାନେ ଯେମିତି? ଯଦି ନିଜ ନାଁଟା ଟିକେ ଫେମସ୍ ହେଇଗଲେ ସେ କ୍ୱାଣ୍ଟିଟା କମେଇଦିଏ। ତାପରେ କହ ଦିଟା ହିଁ। ସେଟାକାଲି ଟିକେ କମେଇ ଦିଏ ତାପରେ କଣ। ହୁଏ ନା ଆମ ଗାଁରେ ବି ଗୋଟେ କେସ୍ ହେଇଥିଲା ଏଇଭୋଳିଆ। ତାକୁ ବନ୍ଦ୍ କରିଦେଲେ ସିଏ କଣ ହେଇଛି ନା କୁରୁ ସିଏ ଦୋଉଥିଲା ଟିକଏ ଭଲରେ ଠିକ୍ ଅଛି। ଆଗରୁ ଟିକେ ସେ ଭଲରେ ଦୋଉଥିଲା ତାପରେ କଁ ହେଲା ନା ଏବେ ମଝିରେ ମାନେ ଫାଷ୍ଟ ଫାଷ୍ଟ ଯେତେବେଳେ ଷ୍ଟାର୍ଟ କରିଥିଲା।
ହଁ।
ଫାଷ୍ଟ୍ ଫାଷ୍ଟ୍ ଫାଷ୍ଟଫୁଡ଼୍ ଦୋକାନ୍ କରିଥିଲା ତାପରେ ଭୁସାମନ୍ ଫୁସାମନ୍ ସବୁ ଦୋକାନ କରିଥିଲା। ମଝିରେ ଥରେ ଭାଇରାଲ୍ ହେଇଥିଲା ମନେଅଛି ନା ନକଲିଆ ଅଣ୍ଡା ଖାଉଚନ୍ତି।
ହଁ ହଁ।
ନକଲି ଅଣ୍ଡା ବି ଆଣିକି ରଖୁଥିଲା।
ଆଚ୍ଛା।
ହେଲା ତାପରେ ଫାଷ୍ଟ୍ ଫୁଡ଼୍ ରେ ବି ବୋହୁତ୍ କଲର୍ ଫଲର୍ ଏଇ ସବୁ ଦୋଉଥିଲା। ଫୁଡ଼୍ କଲର୍ ଗୁଡ଼ା ତ ଭଲ ନୁହଁ। ସେ ସବୁ ଦେହ ଖରାପ୍ କରିବ ଦେହ ପେଟ ମୁଁଣ୍ଡ ସବୁ ଖରାପ୍ କରିବ।
ହଁ।
ଉଁଏ ସେ ଫାଷ୍ଟରୁ ଏତେ କଲର୍ ମାରେନି ପୁରା ଭଲରେ ଦିଏ। ବର୍ଷେ ଯାଁକ ପୁରା ଭଲସେ ରୋଜଗାର ତାର ହେଇଛି ଭଲ ଦୋକାନ୍ଟା ଚାଲିଚି। ତା ପର ବର୍ଷ କଣ ହେଲା ନା ସେ ନିଜ ନିଜ ହିସାବରେ ସେ ଦୋକାନ୍ ଚଲେଇଲା ଯେମିତି ତାର ଟିକେ ନାଁ ହେଇଗଲା ନା ହଁ ଇଏ ଟିକେ ଭଲ ଦୋଉଚି। ବଢିଆ ଦୋଉଚି ଆକତିରୁ ନିଏ ଟେ ଖାଇଲେ ଚଳିବ ଠିକ୍ ଅଛି। ଦେଖିଲା ବେଳୁକୁ ସେ ତାର ମିଲାବଟ୍ କଲା। ଠିକ୍ ଅଛି ମିଶେଇଲା ସବୁ ଜିନ୍ଷ ମିଶେଇଲା ମିଶେଇଲା। ଠିକ୍ ଅଛି କାହିଁକିନା ଦର୍ ବଢ଼ିଲେ ସେଇଟା ଦୋକାନୀ ମାନେ କରନ୍ତି। ହଁ ଏମିତି ନାହିଁ କି ସମସ୍ତଙ୍କୁ ଦେଖିବା ପାଇଁ ପଡ଼ିବ ତାର ବି ଜୀବନ ଜୀବିକା ତାରି ଦେହରେ ପେଣ୍ଡ୍ କରେ ତାରି ଦୋକାନ ଉପରେ ତା ଘର ପରିବାର ସବୁ ସଂସାର ସବୁ ଚାଲେ ତା ଦେହେରେ। ହ୍ୟାଲୋ। ମିସେଇ ଯେ ଘର ପରିବାର ସଂସାର ସବୁ ତାର ଥିରେ ଚାଲେ। ଯୋଦି ସିଏ ତାର ଯଦି ସବୁ ଲୋକମାନଙ୍କୁ ଦେଖିବ? ତାରି ବି ଟି କିଛି ଲାଭ ରଖିବା ଦରକାର ସେ ହଁ ନାଇ। ତା ଥିରେ ଯଦି ସେ ଲାଭ ନ ରଖିବା ଆଉ କେମିତି କଣ ସଂସାର ପରିବାର ତାପରେ ତା ଦେହରେ ଆହୁରି ଦୋକାନ ଦୋକାନ ଯୋଉ ପିଲା ଫିଲା ରଖିଛି ତା ଥିରେ ସେ କଣ କରିଛି ନା ସବୁ ମାନେ ନ କଲି ଅଣ୍ଡା ଏସବୁ ନେଇଯାଇଚି। ଠିକ୍ ଅଛି ବର୍ଷେ ଦୁଇ ବର୍ଷ ଗଲା ପରେ ସେଇସବୁ ନେଇଆଇଚି ଯେମିତି ତା ପରେ ଧରା ପଇଲେ ଯେମିତି ଅଣ୍ଡା ଫଣ୍ଡା ନେଇଗଲେ ଦେଖଲେ ମାନେ ମଝିରେ ଯୋଉ ଇଏ କରନ୍ତି ସେ ଧରି ପକାଇଲେ ତାକୁ ଧରି ପକାଇଲେ ତାପରେ ବାଡ଼ାଇଥିଲେ ବି ବହେ ତାପରେ ପୋଲିସ୍ କି ଆଣିକି ଦେଇଦେଲେ। ତାପରେ ପୋଲିସ୍ କି ଦେଇଦେଲେ ତାପରେ ଏବେ ଘରେ ଅଛି। ଆଉ ତା ଦୋକାନ୍ ଫୋକାନ୍ ଆଉ କିଛି ଚାଲୁନି ଏସବୁ କରିବା ଏଗୁଡ଼ା ଭୁଲ୍ ନୁହଁ। ଲୋକ ଆପଣଙ୍କୁ ବିଶ୍ଵାସ କରି ଭରସା କରିକି ନୋଉଚନ୍ତି ତମେ ତ ଭରସା ଟାକୁ ଭାଙ୍ଗି ଦୋଉଚ।
ହଁ ନାଇଁ ଆମେ ସେଠୁ କଣ କଲୁ ନା ସେ ଚାଟେ ଟି ଭଲ ଭାବରେ ଦଉଥିଲା ଖଟା ପାଣି ଟିକେ ପକେଇକି ପୁଦିନା ଚଟଣୀ ଟିକେ ପ କେଇକି ପାମ୍ପୁଡି ପକେଇକି ଏବଂ ପିଆଜ କୁ ଟିକି ଟିକି କରି କାଟିକି। ଆ ସେ
ଠିକ୍ ଠାକ୍ କରିକି ଦଉଥିଲା ଇଏରେ।
ଠିକଠାକ ରେ ଠିକ୍ ଠାକ ରେ ଭଲ ଆମେ ହା ହାଫ ପ୍ଲେଟ ନୋଉଛି ତିରିସି ଟଙ୍କା, ଫୁଲ ପ୍ଲେଟ ଫୁଲ ପ୍ଲେଟ୍ ନୋଉଛି ପଚାଶ ଟଙ୍କା ଆମେ ହାଫ ଆମେ ହାଫ୍ ଦିଟା ଦୁଇ ଜଣ ଖାଇଲୁ।
ହୁଁ ଆଉ ଯୋଉ ତିନି ଜଣ ସାଙ୍ଗ ଆସୁଥିଲେ ଆପଣଙ୍କ ସହିତ ସେଟା କଣ ସେ କଣ ପଳେଇଲେ ନା କଣ?
ନାଇଁ ସିଏ କଣ ହେଲା ନା ତାଙ୍କ ଘର ସେଇପଟେ ଆମେ ଦର୍ପଣୀ ଦେଇକି ଯେହେତୁ ଆଇଲୁ। ତାଙ୍କ ଘର ଆଜ୍ଞା ଦର୍ପଣି ରେ ସିଏ ସେଠି ରହିଗଲେ ସିଏ ସେଠି ରହିଗଲେ ଆମେ ଚଣ୍ଡିଖୋଲକୁୁ ପଳେଇ ଆସିଲୁ ଆଉ। ଆଉ ଆପଣ ଆସିଛନ୍ତି ନା, ମୋ କଣ କହିଲେ?
ଆପଣଙ୍କ ଘର ଚଣ୍ଡିଖୋଲ ପୁରା ପ୍ରପର ଚଣ୍ଡିଖୋଲ ତାଙ୍କର ଦର୍ପଣ
ତାଙ୍କର ସେ ସେପଟ ସାଇଡ଼ ସେଇ ଦର୍ପଣୀ ଦେଇ ଆମେ ସିଆ ଦେଇ ସେଇପଟ ଦେଇ ଯେହେତୁ ଯାଇଥିଲୁ ଆମର ଅ ଏଠିକି ଅ ଉ କପିଳାସ କପିଳାସ କପିଳାସ ହଁ।
ଆଚ୍ଛା ଆଛା ତମର ତମର ରୁଟ୍ ଏପଟରେ ଚଣ୍ଡିଖୋଲ ବାଟେ ଦେଇକି ଯିବନି? ଏ ସେପଟରେ ପଛ ଦେଇକି ପଳେଇବ ଚଣ୍ଡିଖୋଲ କଣ ବୁଲାଣୀ ହୁଏ ନା କଣ?
ଚଣ୍ଡିଖୋଲ ଟା ଆପଣ ଆସିନାହାନ୍ତି ଚଣ୍ଡୀଖୋଲ?
ହଁ ଚଣ୍ଡିଖୋଲ ତ ମୁଁ ଯାଇଛି କିଛି ନାହିଁ। ମୁଁ ତ ସବୁବେଳେ ହିଁ ମାନେ ଭୁବନେଶ୍ୱରରୁୁ ଦେଇକି ଗଲାବେଳେ ଚଣ୍ଡିଖୋଲ ହିଁ ଦେଇକି ଯାଏ।
ହଁ ତମର ସେପଟେ ବାଟ ଅଛି କଟକ ଦେଇ ଯିବାକୁ। କେନ୍ଦ୍ରାପଡା ବାଟ ସେପଟେ ବାଟ ଅଛି।
ଯେ ଜଗତ ଫୁଡ୍ ଦେଇକି।
ହଁ ସେପଟେ ବାଟ ଅଛି, ଆଉ ଏଇପଟେ ଚଣ୍ଡିଗୋଲଟା ତ ଆମର ଚଣ୍ଡିଖୋଲଟା ତ ମେନ୍ ପଏଣ୍ଟ ଆମର ଯିଏ ଯୋଉ ବାଟେ ଯିବାଆସିବା କରିବ ଭଲ ମନ୍ଦ ଚଣ୍ଡିଖୋଗୋଲ ପାଦ ମାଡ଼ିକି ଯି ବ ଆଉ ହଁ। ହଉ, ହଉ ଭାଇ ମୁଁ ରଖୁଛି ଆଉ।
ହଉ ହଉ।